ହାଲୋ।
ହୁଁ।
କଣ କରୁଛ କି?
ଏଇ ବର୍ଷା ଉଠେଇଲାଣି ତ ସେଇଥିପାଇଁ ଟିକେ ଛାତରୁ ଲୁଗାପଟା ତୋଳୁଥିଲି ଆଉ।
ଓ ହୋ ଖାଇସାରିଲଣି ନା।
ହଁ ବତିକି ଆସିବା ତ ଖାଇ ପିଇକି ଶୋଇଥିଲୁ ଆଉ।
ଓ ହୋ ତମ ପୁଅ କଣ କରୁଛି?
ସିଏ ଶୋଇଛି ବୋଲି ମୁଁ ଟିକେ କଥା ହଉଛି ଆଉ।
ଓ ହୋ ଆଉ ସିଏ ପାଠ ଫାଠ ପଢୁଛି ନା ଭଲରେ।
ହଁ ପାଠ ଟା ତାକୁ ଆଗ ପଢେଇବି ତାପରେ ଯା
ହୁଁ
କାଇଁ ହଁ। ଦି ଟାଇମ୍ ତାକୁ ପଢଉଚି ଛୁଟି ଅଛି ସକାଳେ
ହଁ ସେ ଛୁଟି ଅଛି ଆଉ କଣ ହଁ। ଏ ତ ଛୁଟି ଅଛି ଆଉ କଣ ପ୍ଲାନିଂ ଅଛି କଣ ବୁଲିଆ ବୁଲି କରିବା ପାଇଁ କୁଆଡେ ତମର । ଭ୍ୟାକେସନ୍।
ସମର ଭ୍ୟାକେସନ ନା ଯିବା ପାଇଁ ମୁଁ ଭାବିଥିଲି ଯେ ଛୁଟିରେ ଆଗ। ସ୍କୁଲ ଖୋଲା ହେଲେ । ଛୁଆଙ୍କର ସ୍କୁଲ ଛୁଟି କରିକି ତ କୁଆଡେ ଯାଇ ହବନି ନା।
ନାଇଁ।
ଦେଖିବା କୁଆଡେ ଗୋଟେ ଯିବା ଆଉ।
ମୁଁ ଆମେ ତ ଯିବୁ ଭାବୁଥିଲୁ। ବୁଲିଯିବୁ ଭାବୁଛୁ। ଆମେ ଯିବୁ ହଁ ଆମେ କୁଆଡେ କୁଆଡେ ଯିବୁ କହିଲ?
କୁଆଡେ।
ଆମେ ଯିବୁ ଏଠୁ ଫାଷ୍ଟ ଯିବୁ ହେଲା କଣ କହିଲ ଆମେ ଭାବୁଚି ଏଥର ଯିବୁ ଏଠିକି କୋଉଠିିକି କହିଲ ବରହମପୁର ଭାବୁଚି ଯିବୁ। ବରମପୁରରୁ ହଁ ବରମ ଯିବୁ ଗୋପାଳପୁର। ସି ବିଚ ଆଉ ସେଠି ତାରାତାରିଣୀ ତାରାତାରିଣୀ ମନ୍ଦିରଟି ଦେଖିନି ନା ସେଠି ତ। ତାନେ ମନ୍ଦିର ଭା ଦେଖିକି ବୁଲିକି ସେପଟ। ରେ ଗୋପାଳପୁର ସ୍୍ରୀ ବିଚ ବୁଲିକି ଆଉ। କଣ ସେଠି ମନ୍ଦିର ତାପରେ ସେଇ ବ୍ରହ୍ମପୁରରୁ। ବ୍ରହ୍ମପୁରରେ ଯୋଉ ଇଏ ଭଲ ଭଲ ଜିନିଷ ଯୋଉ ଅଛି କଣ ବ୍ରହ୍ମପୁର ଶାଢୀ ଭଲ ଶାଢୀ ଧରି ଧୁରାକି ଆସିବ ଆଉ। ହଁ ଏଉଠି ତ ବହୁତ ବାଟ ଅବଶ୍ୟ କିନ୍ତୁ ଟ୍ରେନ ରେ ଯଦି ହବ ପଳେଇବୁ ଆଉ।
ଟ୍ରେନ୍ ରେ ଗଲେ ଶୁବ ଯା ହବନା
ହଁ ତାପରେ ବି ମୋର ଟିକେ ବ୍ରହ୍ମପୁରରେ ସେ ଯୋଉ ଗୋଟେ ୟୁନିଭରସିଟି ଅଛି ବ୍ରହ୍ମୁ ପୁର ୟୁନିଭର୍ସିଟି ଅଛି। ସେ ଟିକେ ହଁ ସେ ଟିକିଏ ମୋର କାମ ଅଛି ସେ କଲେ ୟୁନିଭରସିଟିରେ ବ୍ରହ୍ମପୁର ୟୁନିଭର୍ସିଟିରେ ମୋର ଟିକି କାମ ଅଛି ସେ ଟିକିେ ସାର୍ମାନଙ୍କ ସହିତ ଟିକିେ ଦେଖା କରିବାର ଅଛି। ବୁଲିକିି ଦେଖା କରିକି ସେ ୟୁନିଭର୍ସିଟି ଟିକେ ଦେଖିଥାନ୍ତୁ ତାପରେ ସେଇଥିାଇଁ ବୁଲିକି ଏକଥରେ ଆସିବ ଆଉ ତମେ ତମେ କୁଆଡ଼େ ଯିବ?
ମୁଁ ନା? କୁଆଡେ ଯିବା ଦେଖିବା ମୁମ ସେ ଭୁବନେଶ୍ଵର ପୁଅ ଟିକେ ଛୋଟ ଛୁଆଙ୍କୁ ଟିକେ ନନ୍ଦନକାନନ୍ଦନ ଟା ଦେଖନ୍ତି ନା ସେ କ ତ କହିଥିଲି ଯାଇ ନେଇନାଇ ସେ ସବୁବେଳେ କହୁଛି। ଆମ ଆମେ ଭୁବନେଶ୍ଵର ଯିବା ଟିକେ। ମୁ କହିଲି ରାଜଧାନୀ ଦେଖି ଆସିବୁ ଆଉ ନନ୍ଦନ କାନ୍ଦନ ଦେଖିବୁ ଆଉ କହିଥିଲି ଆ ନେଇପାରୁନି ତ ଏଥର ମୁ ଭାବିଛି ଟିକେ ନବା
ହଁ ଛୋଟ ଛୁଆଙ୍କୁ ଆଗେ ଭୁବନେଶ୍ଵର ନନ୍ଦନକାନ ରେ ବୁଲେଇ ଦେଲେ ସେମାନେ ଦେଖିବେ ନା ସବ ପଶୁ ପକ୍ଷୀ ଉ ଜାଣିବେ ପାଠରେ ତାଙ୍କର ପଢୁଛନ୍ତି। ଜାଣିବେ କଉଟା କି ପଶୁ ଆଉ ଏମିତି ଛପା କେତେ ଛପା ଦେଖିଲେ ଜାଣିବି ଯେ କିନ୍ତୁ ଏତେ ଭଲରେ ଜାଣିପାରିବନି କିନ୍ତୁ ଯେମିତି ରିଅଲ ରେ ଦେଖିବେ। ସେଇଟା କେତେ ଭଲ ଛପା ଦେଖିବାଟା ବହୁତ୍ ଡିଫରେନ୍ସ ରହୁଛି। ହଁ ତାଙ୍କୁ ନେଇଯିବ ଆଉ ନନ୍ଦନକାନନ ତାପରେ ସେଠି ଶିବରାଜ ମ ମନ୍ଦିର
ହଁ ଆଉ ଯାହା ଅଛି ଟିକେ ବୁଲେଇ କି ଆଣିବି ଆଉ।
ହୁଁ ବୁଲେଇକି ନେଇ ଆସିବ ଆଉ।
ଖଣ୍ଡଗିରି ଉଦୟଗିରି କଣ ସେଠିକ ହେଲା ମନ୍ଦିର ମାଳିନି ଭୁବନେଶ୍ଵର ବା ଆହୁର କେତେ ମନ୍ଦିର ଅଛି।
ଏଇତ ଇସ୍କନ ରାମ ମନ୍ଦିର। ଆଉ ଇସ୍କନ ଯାଇଥିଲି। ରେ ବୁଲିବା ରାମ ମନ୍ଦିର ବି ଯାଇଥିଲି ବୁଲିକି ଆସିଥିଲି। ହୁଁ
ହଁ ମୁଁ ବି ଦେଖିଛି କିନ୍ତୁ କେତେ? କେତେ ବର୍ଷ ହେଇଗଲାଣି? ଭୁବନେଶ୍ଵରରେ ଯଦି ରହିବୁ ବି ଦି ଦିନ ତିନି ଚାରି ଦିନ ରହିବି ଯଦି ସବୁ ଦେଖିବୁ। ଗୋଟେ ଦିନରେ କଣ? ହଉ ଦେଖ ପରି ହାଗ
ସେବ
ହ ଏଇଭଳିଆ କଥା ଆଉ।
ଆଉ ଯୋଉ ଅ ସେଇ ବୁଲିବା ପାଇଁ ଯିବୁ ବୋଲି ବାାବିଛୁ ଆଉ ତାପରେ ସେଠୁ ଆସିଲେ ଆମର ଏବେ ପୁରା ଅଛି ଗୋଟେ ଆମର ଅ ଯୋଉ ଇଏ ତରଫରୁ ବି ଗୋଟେ ଗ୍ରୁପ ତରଫରୁ ବି ଗୋଟେ ଦି ଯାଇଛି କି ଗୋଟେ ଇଏ ବୁଲିବା ପାଇଁ। ସବୁଆଡ଼େ ବୁଲିବା ପାଇଁ ଦିଯଛି ସେଠି ଯ ଆସିଲା ପରେ ଆମେ ଯିବୁ ଏଠିକି କଉଠି କହିଲ ଆମର ବାଲେଶ୍ଵର
ହଁ ମଲେଶ୍ଵରରେ ପଞ୍ଚ ଲଙ୍ଗେଶ ସେ ରଶନି ନା
ହଁ ପଞ୍ଚଲିଙ୍ଗେଶ୍ଵର ସେ ମନ୍ଦିର ଟା ବହୁତ କଳେ ବଢିଆ ସୁନ୍ଦର ମନ୍ଦିର ଟେ କହୁଛନ୍ତି ତ ସେଇଠି କାଳେ ଯିବେ ତାପରେ ଦିଘା ଆମ ଯୋଉ ଶ ବି ଅ ଦୀଖାକୁ ସେଠିକ କରିଛି ହଁ।
ପାଣି ଭିତରେ।
ଦେଖିନି ସେଟା କଣ କେମିତି ହେଇଛି?
ଟିକେ ଟିକେ ଆ ଦୁଷ୍ଟ ହୁଏ ହାତ ମାରିକି ଆ ପଟଳ ବି ମଁ ସୋହଣ ଜ ପଟଳ ଦେଇ ମୁଁ ଦେଖିନି ବ୍ରହମପୁରରେ ତାର ତାର ତାରି ନୁହେଁ। ବ୍ରହ୍ମପୁରରେ ତାର ତାରିଣୀ ଅଛନ୍ତି। ହଁ ଓଡିଶାରେ ଯେତିକି ଜାଗା ଅଛି ଆଗେ ଏ ସବୁ ବର୍ଷ ଗୋଟେ ଗୋଟେ ଜାଗାକୁ ଯଦି ଯାଆନ୍ତ ସବୁ ଦେଖିନ ନିଅନ୍ତେ।
ହଁ ଓଡିଶାରେ ତ ବହୁତ ସାରା ଜାଗା ଅଛି ଏପଟେ ଆମର ଅଛି ବ୍ରହ୍ମପୁରରେ ଏପଟେ ସମ୍ବଲପୁରରେ ସମ୍ବଲେଶ୍ଵରୀ ଏପଟେ ଜଗତସିଂହପୁରରେ ମାହାସାରଳା ଏପଟେ ଯୋଉ ସବୁ ଜିଲ୍ଲାରେ ସବୁ ଜଣେ ଜଣେ ମା ପ୍ରସିଦ୍ଧ ନୁହଁ କି? ଆମର ମା ମଙ୍ଗଳା ମା ଶ ମା ବିରୋଧ ଆଉ ମା ଘଟଗା ମା ସମ୍ବଲେଶ୍ବରୀ ମାଆ ତାରା ତାରିଣୀ ଏ କେତେ ସବ ବୁ ଆମ ସବୁ ଜିଲ୍ଲାରେ ତ ଗୋ ଜଣେ ଜଣେ ମାଆ ଅଛନ୍ତି ସେଥିପାଇଁ ତ ସବୁ ସଙ୍କଟରୁ ଆଉ ରକ୍ଷା କରିଛନ୍ତି ଆଉ। ଆଉ ଉ ଆଉ ତମର କେମିତି ମେଘ ଫେଘ ପବନ କେମିତି ଦଉଛି ପବନ ପବନ ହଉଛି ନା ହଉନି ଆମର ତ କଣ ମେଘ ଉଠେଇଲାଣି କିନ୍ତୁ ହ ହବ କି ନାହିଁ କେଜାଣି। ତ ମେଘ ଉଠେଇ ଉଠେଇ ଏମତି ଯାଉଛି ସବୁବେଳେ କିନ୍ତୁ ହଉନି ମେଘର ଉଁ ଅତା ପତା ବି ନାହିଁ ସେ ପଳଉଛି କୁଆଡେ ମେଘ ସାଙ୍ଗେ ସାଙ୍ଗେ ଆଉ ହଁ ତମର ମେଘ ଉଠେଇଲାଣି ନା ଉ ତିନି
ଆମର ତ ସେଇ ସବୁଦିନି ଉଠଉଛି ପବନ ହଉଛି ଘଡଘଡି ହଉଛି ଦେଖିଲା ବେଳୁ ବର୍ଷା ହଉନାହିଁ। ନା ଆଉ କୁଆଡେ ହେଇଛି ନା କଣ ଇଆଡେ ଖାଲି ଉ ଉଠେଇକି ପଳଉଛି ଯୋଉ ଗରମ ହଉ ସେ ଲୋକ ଖାଲି ବର୍ଷା ଟିକେ ହେଲେ ବି ଶାନ୍ତି ପାଆନ୍ତେ
ଏବେ ତ ଗରମ ହବ କାରଣ ଯେହେତୁ ଏବେ ଆମ୍ବ ଆଉ ପଣସ ପାଚିବାର ଋତୁ ଆମ୍ବ ବି ଗରମ ହେଲେ ଗୁଳୁଗୁଳି ଗରମ ହେଲେ ଆମ୍ବ ଆମର ଆମ୍ବ ଆଉ ପଣସ ଗୁଡାକ ସବୁ ପାଚିବ ପାଚିଲେ ତ ଜାଣିବୁ ଯେ ଗୁଳୁଗୁଳି ଗରମ ହଉଛି ବୋଲି ଆଉ ଆମ୍ବ ତ ପା ଚୁଛିି ସେଥିପାଇଁ ଏମିତି ଗୁଳୁଗୁଳି ଗର ରମ ହଉଛି ନା କଣ?
ହୁଁ ବୋଧେ ଆଉ ଏଇ ବର୍ଷ ଟିକେ ଅତିଶୟ ଗରମ ହଉ ଛି ଆଉ
ହଁ ଏଥର ବି କଣ କହିଛି ଅଧିକ ଗରମ ହୁଁ ଏଥର ବି କଣ ଅଛି ଅଧିକ ଗରମ ହ ବ କାରଣ ଆମ ଉ ଭାର ତରେ ଅଧିକ ଗରମ ଉ ଯୋଉ ମାନେ ଭାରତ ଅଧିକ ଏ ଅଧିକ ସବୁଠାରୁ ସବୁ ରାଷ୍ଟ ଷ୍ଟ୍ର ଅପେକ୍ଷା ଆମ ଦେଶ ଆମ ଭାରତରେ ଅଧିକ ଗରମ ର ହବ ବୋଲି ସେ କହିଛି କଣ ଏମତି ବାୟୁମଣ୍ଡଳ ମାନେ ଆମର ଯୋଉ ଠିକ ସେ ରହୁନି ଗଛ ପତ୍ର ଗୁଡା କାଟି କୁଟା ଦଉଛନ୍ତି ନା ସବୁ ସହରୀକରଣ କରିଦଉଛନ୍ତି ସେଇଥିପାଇଁ ବୋଧେ ହେଇଥିବ କି କଣ ଆଉ?
ହଁ
ହଁ ସେଥିପାଇଁ ଏମିତି ହଉଛି ଯୋଉ ଉ ଗଛ ପତ୍ର ସବୁ କାଟି ଗୁଡା ଦେଇଛନ୍ତି ସେଥିପାଇଁ ବାୟୁମଣ୍ଡଳରେ ଯାହା ହେଲେ କିଛି ମାନେ ଆସିବ ଆଉ ଯେହେତୁ ଏତେ ଗଛ ପତ୍ର ଲଗଉନାହାନ୍ତି କାଟି କୁଡା ଦଉଛନ୍ତି ସବୁ ଘର ବନେଇ ଦଉଛନ୍ତି ତାପରେ କାର ଖାନା ଗୁଡାକର ଧୂଆଁ ସବୁ କୁଆଡେ ଯିବ ନଳି ପାଣି ଗୁଡାକ ବି ପ୍ରଦୂଷିତ ହଉଛି।
ହୁଁ ହଁ ବା ଆଜି କାଲି ତ ଭାରି ହଁ ଜାଣିଛି ପିଇ କି ଲୋକ ଦେଇଙ୍କ ଦେହ ଖରାପ ହେଇଛି। ବେଶୀ ଗାଁ ଗାଉଁଲି ଏରିଆ ଟିକେ ଟିକେ ଭଲ ପରିବେଶ ଅଛି। ନା ଆଉ ସବୁ ବାହାର ପ୍ଲାଣ୍ଟ ଫାଣ୍ଟ ଏରିଆ ସ ମାନେ ପରିବେଶ ଦୂଷିତ ହେଇଗଲାଣି।
ତାପରେ ହଁବ ତାପରେ ଗାଈ ଗୋରୁ ଗୁଡାକ ଦେଖୁନମର ବହୁ ଜଣିକି ଟାଇଗୋରୁ ଗୋଟା ପାଣି ପିଇବା ପାଇଁ ସେଇ ଯୋଉ ନଈ ପାଣି ପିଇ ଦଉଛନ୍ତି ନଈ ପାଣି ପ ତାଙ୍କ। କରିବି ଦେହ ଖରାପ ହଉଛି।
ହୁଁ
ହୁଁ ତା ଆଉ
ଏମିତି କି କିଛି ଲୋକ ଆସଛନ୍ତି ଆଜିର ବି ନାଇ ପାଣି କିିଣୁନାହାନ୍ତି କି ଆଣିକି।
ହଁ ପିଉଛନ୍ତି ଅଛନ୍ତି ଲୋକ ସେମିତି ପିଉଛନ୍ତି ବହୁତ ଲୋକ ପିଉଛନ୍ତିଥମେ
ହୁଁ।
ତାର ବୋଲ ବୋଲ ସେମାନେ କୋଉଠୁ ଆଣି ପିିବେ ନଈରୁ ପାଣି ଆଣି ପିବେ ଆଉ ଆଉ ଯୋଉ ଆ ତମ ଗାଁଡେ ନଈ ଅଛି ନା ଆମ । ତ ଗୋଟେ ବଡ ନଈ ଅଛି।
ଆମ ହ ଏଟେ ନା ହଁ ଆମ ଗଟେ ନଈକ ନାଳ ହୁହନ୍ତିି। ସେଇଟା ନଈ ବାଲି ଦିଏ ହଁ ନଈ ବାଲି ଭଳି ଯାଏ ତ ସେ ଫ୍ରିଜ ହେଇଛି ନା ନାଳ। କହନ୍ତି ଆଉ।
ଆ ଆମର ଗୋଟେ ବ ବଡ଼ ନଈ ଅଛି ଆମର ନଈ ବଡ ନଈଁ ଯାଇଛି। ସେ ଏପଟ ସେପଟେ ବହୁତ ପାଣି ଆସେ ବର୍ଷା ଦିନରେ। ବହୁତ ସାରା ବହୁତ ପାଣି ଆସେ ଦେଖୀତେ ଭଲ ଲାଗେ ଯାଇ ଦେଖ କଖନ୍ତି ଆମ ଘର କତି ପାଣି ତିବଲ ଫିବଲ ସବୁ ପାଣି ହେଇଯାଏ ପୁରା ଯୌରେ ତିବଲ ରୁ ପାଣି ବାହାରିଲେ ସାଙ୍ଗେ ସାଙ୍ଗେ ତିବଲ ରୁ ପାଣି ବା ବହୁତ ମାନେ ଆମ ଘର ମ ଯାଣ ତ କେତେ ସେପଟରୁ ନଈ ଅଛିଠି ଆଉଠି ଯାଇକି ଏଠୁ ଗୋଟେ କିଲୋମିଟର ଦୂରରେ ହବ।
ହୁଁ।
ହଁ ପାଣି ପଳେଇ ଆସ କିନ୍ତୁ ଗୋଟେ କିଲୋମିଟର କି ଦି କିଲୋମିଟର ହବ ନାଇଁ ଏପଟରେ ଆମର ନଈ ଟା ଏପଟରେ ଗଣ୍ଡାଟା ନା ସେଥିପାଇଁ ପାଣି ଟା ପଳେ। ଆମ ଆମ ଟବଲ ଆମର ଟିକେ ଘଡଣି ଅଞ୍ଚଳ ଟା ଜାଗା ଟା ରହିଛି ନା ତ ସେଥିପାଇଁ ପାଣି ଟା ଶୀଘ୍ର ପଳେଇଆସେ ତ ପାଣି ଆମ ଟ୍ୟୁୟଲ କତିକି ଆସେ ଆମେ ଆଉ। ରହିମ ନା ଆମେ ପଳେଇଥିବୁ।
ହେଁ ହେଁ ଘରେ ପାଣି ବସିଯିବ ନହେଲେ ବର୍ଷା ଦିନଆ।
ଆଉ କୋଉମୁଦ୍ର
ହଉ ତାହେଲେ ରଖୁଛୁ ଏବେ ଟିକେ କାମ ଆଇଲାଣି ଟିକେ। କାମଅଛି ହୁଁ ଉ।